ହ୍ୟାଲୋ। ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ।
ଆଚ୍ଛା ଆଉ କଣ କରୁଥିଲେ?
ଏଠି ବସିଚି ଆଉ।
ଆଚ୍ଛା ଆଉ ଖାଦ୍ୟ ପଦାର୍ଥ ସବୁ ଗ୍ରହଣ କରିସାରିଲଣି ମାନେ ରାତ୍ରି ଭୋଜନ ସରିଲାଣି?
ଆଜ୍ଞା।
ଆଚ୍ଛା କଣ ହେଇଥିଲା ରାତ୍ରିରେ ରନ୍ଧନ କଣ ହେଇଥିଲା?
ଭାତ, ଡାଲି, ଭଜା।
ଆଉ ପୁରା ସ୍ଵାସ୍ଥ୍ୟକରଖାଦ୍ୟ ଦେଶୀଖାଦ୍ୟ ହେଇଥିଲା ଆଉ। ଆଉ ସ୍ୱାସ୍ଥ୍ୟ ଅବସ୍ଥା ଆପଣଙ୍କର ଭଲ ଅଛି?
ଆଜ୍ଞା।
ଘରେ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି ସବୁ ସଦସ୍ୟ ଭଲ ଅଛନ୍ତି।
ଆଜ୍ଞା।
ଆଚ୍ଛା ଆଉ ଘରେ ସବୁ ଆପଣଙ୍କର କିଏ କିଏ ଅଛନ୍ତି?
ଘରେ ବାପା ବୋଉ ଆଉ ଭ୍ରାତାଶ୍ରୀ ଭଗିନୀ।
ଆଚ୍ଛା ଛୋଟ ପରିବାର ବହୁତ ସୁଖୀ ପରିବାର ଆଉ। ଆଉ ଆଉ ଆପଣ ଏଇନା କଣ କରୁଛନ୍ତି କିଛି ଚାକିରି ନା ପଢାପଢି କରୁଛନ୍ତି?
ନାହିଁ ଘରେ ଅଛି।
ଆଚ୍ଛା କୋଉ ଯାଙ୍କେ ପଢିଲେ?
ସ୍ନାତକୋତର
ଆ ତା ମାନେ ଯୁକ୍ତ ଫି ସରେଇ ଦେଇଛନ୍ତି ଆଚ୍ଛା ଆଉ ହୁଁ। ଆପଣଙ୍କୁ କଣ ଖାଇବାକୁ ଆମ ଓଡ଼ିଆର ପ୍ରିୟ ଖାଦ୍ୟ କଣ ଖାଇବାକୁ ଭଲ ଲାଗେ। ଆମ ଓଡ଼ିଆ ଖାଇବା ଆଚ୍ଛା।
ପଖାଳ ଭାତ ଶାଗ ଭଜା ବଢି
ଅତିଉତ୍ତମ ଆଚ୍ଛା। ଏଇ ସବୁର ମାନେ ଜାଣିଛନ୍ତି ଏ ରେସିପି ମାନେ ଯୋଉ କୁହନ୍ତି ପ୍ରସ୍ତୁତ ପ୍ରଣାଳୀ? ଜାଣିଛନ୍ତି ଯୋଉ ସବୁ କହିଲେ ଆମ ଓଡ଼ିଆ ଖାଦ୍ୟ ଆଉ କହିଲେ ଦେଖିଆ ଏସବୁ କେମିତି କଣ? କେମିତି କଣ ଏସବୁ ପ୍ରସ୍ତୁତ ହୁଏ? ଆଚ୍ଛା କୁହନ୍ତ।
କୋଉ କୋଉ ଖାଦ୍ୟଟାର କହିବି?
ଆପଣ ଯୋଉ ଆପଣଙ୍କ ପ୍ରିୟ ଖାଦ୍ୟ କହିଲେ ସବୁ ଖାଦ୍ୟର ଯୋଉ ଅରୁଆ ଆଉ କଣ କହିଲେ ବଡି ଚୁରା। ଏଇ ସବୁର ଟିକେ ପ୍ରସ୍ତୁତ ପ୍ରଣାଳୀ ଟା ଟିକେ କହିବେ। କୁହନ୍ତୁ ଶୁଣି ପାରୁଛନ୍ତି ତ?
ଆଜ୍ଞା।
ଆଛା ଆଚ୍ଛା କୁହନ୍ତୁ।
ଭାତରେ ପାଣି ପୁରଇଦେଲେତ ପଖାଳ ହେଇଯାଏ।
ଆଚ୍ଛା ଏଇଟା ତ ଆମର ଓଡିଆର ପ୍ରଧାନ ଖାଦ୍ୟ ତାପରେ।
ତାପରେ ଶାଗ ଶାଗ ଆଣିକି ତେଲ ପକେଇକି ଥରେ ଜିଲା ଜିରା ଫୁ ଫୁଟଣ ପକାଇ ସାରିଲା ପରେ ଶାଗଟାକୁ ପିଆଜ ପକେଇକି ତାପରେ ଶାଗକୁ ପକେଇଦେଲେ ସେ ଭଜା ହେଇଯାଏ।
ପୁରା ସହଜ ଖାଦ୍ୟ ଆମର। କିନ୍ତୁ ଏଇଟା ଓଡିଶାର ପ୍ରଧାନ ଖାଦ୍ୟ ଆଚ୍ଛା ତାପରେ। ଆଉ। ହଉ ଛାଡନ୍ତୁ ଆଉ ଆପଣଙ୍କୁ ମାନେ ଆମର ଉ ତିର୍ଥ ସ୍ଥାନ ଆମର ଯୋଉ ଅଛି ବୁଲିବାକୁ କୋଉ ଜାଗାକୁ ଭଲ ଲାଗେ ମାନେ କୋଉ ଜାଗାକୁ ଆପ ଯିବାକୁ ଭଲ ଲାଗେ।
ଶ୍ରୀମନ୍ଦିର ପୁରୀ।
ଆଚ୍ଛା ଯୋଉ ଜଗନ୍ନାଥ ଆମର କାଳିଆ ଚକାଚକା ଆଖି ତା ନାଲି ନାଲି ଓଠ ଖିଲ ଖିଲି ହସ କଳା ଶ୍ରୀମୁଖ ସେ ତ ପୁରା ମନ କିଣିନି ଆଉ ଆପଣ ସେଠିକି ଯାଇକି ବୁଲିଛନ୍ତି। ଦର୍ଶନ କରିଛନ୍ତି ଆଉ ସମୁଦ୍ର ଢେଉରେ ବି ବୁଲି ଥିବେ ଆଉ ଟିକେ ଆପଣଙ୍କର କିଛି ସେଠି ଅନୁଭୂତି ଯୋଉ ବୁଲିବାର ଟିକେ କହିବେ କି ବର୍ଣନା କରିବେ। କି? ମାନେ ବୁଲିବାକୁ ଯାଇଥିଲେ କେମିତି କଣ ବୁଲିଲେ ଆସିଲେ। ଦଶ ମିନିଟ ହେଇନି। ହଁ କଲଟି ନହେଲେ ମାନେ ଆମର ଏ ଯୋଉ ବାର୍ତ୍ତାଳପଟି ଖରାପ ହେଇଯିବ। ନିୟମ ହେଲା ଦଶ ମିନିଟ କଥା ହେବା ଆପଣ ଯାହାବି ଭଲ ଲାଗୁଛି କଥା ହୁଅନ୍ତୁ କିନ୍ତୁ ମୁଁ ଖାଲି ଶୈଳୀ ଗୁଡାକ କହିଦେଲି। ଯଦି ଆୟ ବିଷୟରେ କଥା ହେବେ କେମିତି ଦଶ ମିନିଟ୍ ହେଇଯିବ ଜଣା ପଡିବନି।
ଆଜ୍ଞା।
ଆମେ ଆଉ କଣ କଥା ହେବା ଆମେ ଦୈନନ୍ଦିନ ଜୀବନର କଥା କି ଆମ ଖାଦ୍ୟ କି ପରମ୍ପରାଜ ଏଇ ସବୁ ହଁ ହଁ ମୁଁ। କରିଛି ଆମେ ଆମ ଶାଶୁ ମା ଅ ମାନେ। ତାଶ୍ରୀ ଆମର କରିଥିଲେ କଣ ସଜନା ଛୁଇଁ ଆଉ ପଣସ ମଞ୍ଜି ଆଳୁ ତାକୁ ବାଟଣ ଦେଇକି ପୁରା ଭାଜିଥିଲେ ଆମେ ସେଇଆକୁ ଖାଇଛୁ ପୁଅ ମର ତ ରୋଷେଇ ବା ସେ କରେ ସେଯୋଉ ସିମେଇରେ କରିଥିଲା ମାନେ ଯୋଉ କୁହନ୍ତି। ସେ ମୋ ଶ୍ୱଶୁରଙ୍କ ନାଁ ହବ ଯେମିତି ହଳଦିଆ ସୁଜିର ଗୋଟା ହୁଏ ଆ ସେଇଟା କହିବିନି। ଆ ସେଇଟା କରିଥିଲା ଆଉ ଆ ଆଛା ହଁ ସବୁ ପରିବା ପତ୍ର ପକେଇକି କରିଥିଲା ବାଦାମ ଆଉ ଆଳୁ ପିଆଜ। ଏମତି ସବୁ ପକେଇକି ଯେମିତି କରନ୍ତି କରିଥିଲା ଆମେ ସେଇଅକୁ ଖାଇଛୁ ଆଉ।
ଆପଣଙ୍କ ପୁତ୍ର କଣ କରନ୍ତି।
ସିଏ ଏଇନା ପାଠ ପଢୁଛି ତାର ହେଲା ସପ୍ତମ ଶ୍ରେଣୀ। ପାଠ ପଢୁଛି ଏବେ ଆଉ ହଁ। ଆଉ ଆମର ଯୋଉ ଓଡିଶାର ପର୍ବପର୍ବାଣିୀ ତା ଦେହରେ କୋଉ ପର୍ବଟା ଆପଣଙ୍କୁ ଭଲ ଲାଗେ।
ମତେ ର ସେ ପର୍ବ ଟା ଭଲ ଲାଗେ, ଆଜ୍ଞା।
ଆପଣଙ୍କର ରଜଟି କେମିତି କଣ କଟିଲା ଟିକେ ବର୍ଣ୍ଣନା କରିବେ କି?
ରଜ ଟା ତ ବହୁତ ଭଲ ଭାବରେ ମୋର କଟିଛି। ରଜରେ ଆମେ ଯାଇଥିଲୁ ଦୋଳି ଖେଳିବା ପାଇଁ ଉ ଘରେ ବି ପିଠା ପଣା ବି ହେଇଥିଲା। ଖାଇଛୁ, ପୋଡ ପିଠା ହେଇଥିଲା ଖାଇଛୁ। ଓଉ ଆମର ଏଠି ଏ ଉ ରଜ ମହୋତ୍ସବରେ ଗୋଟେ ଛୋଟ ନାଟକ
ଗୋଟେ ଛୋଟ ନାଟକ ହେଇଥିଲା, ଆମେ ସେଥିରେ ଭାଗ ନେଇଥିଲୁ।
ବହୁତ ବଢିଆ, ଉତ୍ତମ, ବହୁତ ଭଲ ଲାଗିଲା ଶୁଣିକି, ଆଛା। ଆଉ ଆପଣ ମାନେ ଯାହାଙ୍କ ସହିତ ପୁରା ଭଲରେ କଥା ହେଇପାରୁଥିବେ। ତାକୁ ତାଙ୍କୁ କହିବେ- ଏଇ ଆପ ଟି ସିଏ ବି ଖୋଲିଦେବେ ଆଉ ଏମିତି କରିଦେବେ ସ୍କିନ୍ ମାନେ ତାର ସ୍ରି ନିସ ଟ। ଆଉ ସ ବୁ ଡେଟେ ଅଫ୍ ବାଥ ମୋ କ ତି କି ଛାଡି ଦେଲେ ରେଜିଷ୍ଟର କରିଦେଲେ, ଆପଣ ଯାହା ତ ମାନେ ଠିକ ସେ ଭଲ ସେ କଥା ହେଇପାରିବେ, ତାଙ୍କ ସହିତ ଏମିତି ଦଶ ମିନିଟ୍ ଲେଖା କଥା ହେ ଦ ଶ ମିନିଟ ମାତ୍ର, ମାନେ ଆପଣ ଥରେ ତାଙ୍କୁ ଲଗେଇବେ ସିଏ ଆପଣଙ୍କୁ ଥରେ ଲଗେଇବେ, ଏମିତି ଏମତି ଦିନ ସାରା କଥା ହେଇଗଲେ ଭଲ ଅର୍ଥ ଆଧରେ ଉପାର୍ଜନ କରିବେ, ଯେତେ ଆମର ଭଲ ସାହିତି ତ୍ୟ ଭାଷା ମାନେ ଓଡିଆ ପୁରା ଯାହାକୁ କୁହନ୍ତି ଶୁଦ୍ଧ ଓଡିଆ କଥା ହେବେ, ସେତେ ଭଲ ଅ ଥ ଏଇଥିରେ ଉପାର୍ଜନ ହେବ। ଆପଣଙ୍କ ବନ୍ଧୁ କିଏ ଥିବେ ଅ ତାଙ୍କୁ କହିବେ, ଏଇଆପ ଟି ସେ ଖୋଲିଦେବେ ଖୋଲିକି କଥା ହେଇଯିବେ, ସେଇଥିରେ ଭଲ ହବ ଆଉ କିଛି ନାହିଁ, ଆମ ଆମେ ଦୈନନ୍ଦିନ ଜୀବନରେ ସକାଳୁ ଉଠିକି ଆମେ କଣ କରିଛୁ ଏଇ ସକାଳୁ ରାତି ଆଙ୍କେ ଆମର କେମିତି ଦିନଟି କଟେ ଲା ଆମେ କଣ କଣ ଖାଇଚେ, କୁଆଡେ ବୁଲିଚେ ଏଇ ସବୁ ଆମର ଯୋଉ ପର ପରମ୍ପରା ପର୍ବ ଏଇ ସବୁ ବିଷୟରେ ଆମେ କଥା ହେବା ଆଉ, କିନ୍ତୁ ଶାନ୍ ଜାଗାରେ ଯେମିତି କିଛି ସାଉଣ୍ଡ ଆସୁନଥିବ ଗୀତ ବାଜୁନଥିବ ଆଉ ସେମିତି ଆଉ ଶୁଣି ପାରୁଛନ୍ତି ଆଜ୍ଞା, ଆଉ ଆଉ କଣ କୁହନ୍ତୁ? ଆଉ କଣ ଜାଣିବାକୁ ଚାହୁଁଛନ୍ତି, ଯଦି ମନରେ କିଛି ସନ୍ଦେହ ଅଛି ଏ କି କଣ ଆଉ କୁହନ୍ତୁ? ଆଉ ଆମ ପାଖରେ ଆହୁରି ତିନି ମିନିଟ ସମୟ ଅଛି ଆମେ ଆହୁରି ବି କଥା ହେଇପାରିବା ଚେଷ୍ଟା କରିବେ ସମସ୍ତଙ୍କ ସହିତ ଦଶ ମିନିଟ କଥା ହେବା ପାଇଁ। ଦଶ ମିନିଟ ଶୁଦ୍ଧ ଓଡ଼ିଆର କଥା ହେବା ପାଇଁ ଚେଷ୍ଟା କରିବେ। କଟିଗଲା ଆଧରେ ବା ଚାଲିଛି।